ହାଲୋ।
ହଁ ନମସ୍କାର।
ହଁ ନମସ୍କାର।
ଭଲ ଅଛନ୍ତି?
ହଁ ଆଜ୍ଞା ଭଲ ଅଛି। ଆପଣ?
ଖାଇଲେ?
ହଁ ମୁଁ ଜଷ୍ଟ ଖାଇସାରି ବାସନ କୁସନ ଧଉଥିଲୁ।
ଉଁ ହୁଁ।
ଆପଣ ଖାଇଲେଣି?
ଆଜ୍ଞା ଖାଇଲିଣି। କଣ ଖାଇଲେ ଆଉ?
ଏ ବର୍ଷା ପାଗରେ ଟିକେ ମାଛ ତରକାରୀ ଟା ହେଇଥିଲା। ତା ସହ ଭାତ ଭାତ ମାଛ ତରକାରୀ। ଆଉ ଗୋଟେ ଭଜା ଟା କରୁଥିଲେ କଣ ସାଙ୍ଗ ସାଙ୍ଗ ମାନେ କରିଥିଲେ ମୁଁ ତ କରିନି। ବଢ଼ିଆ କରିଥିଲେ।
ଉଁ ହୁଁ ହୁଁ। ଆଉ ଆପଣଙ୍କ ପଟେ ପାଣିପାଗ କେମିତି କଣ?
ଆଜ୍ଞା ଶୁଭାଯାଉନି ଟିକେ କଥା ଆପଣଙ୍କର।
ପାଗ କେମିତି ଆପଣଙ୍କ ପଟେ?
ଆ ହଁ ହଁ। ଅଃ ପାଗ ବୋହୁତ ବର୍ଷା ପାଗ ଅଛି ଆମର ଦେଖିବାକୁ ଗଲେ ପୁରା ବାଦଲ ଟା କଳା ବାଦଲ ଛାଇ ଯାଇଛି। ବର୍ଷା ଲାଗି ରହିଛି ଆଜି ପୁରା ଦିନ ଯାକ। ଏବେ ମଧ୍ୟ ବର୍ଷା ଦଉଚି ସେପଟେ?
ଉମ୍ ଏପଟେ ସେମତି ଦିନ ଯାକ। ବର୍ଷା ଲାଗି ରହିଥିଲା ଆଉ ସନ୍ଧ୍ୟା ବେଳେ ଟିକେ ବର୍ଷା ଛାଡୁଛି ଏବେ ଆଉ।
ଆଜ୍ଞା ଆଜ୍ଞା ଆଚ୍ଛା ତାହେଲେ କହୁଥିଲେ ଗାଁକୁ ନେଇକି ଟପିକ୍ ଟା ରହିବ ତ? କଣ ଜାଣିଛନ୍ତି ଗାଁ ବିଷୟରେ? ଆପଣ ଗାଁରେ ରୁହନ୍ତି ନା ସହରରେ?
ଆଜ୍ଞା ମୁଁ ମୋର ଗାଁ ରେ ରୁହେ। ଆଉ ମୁଁ ମୋର ଗାଁକୁ ବହୁତ୍ ଭଲ ପାଏ। ନିଜ ଗାଁକୁ ନେଇକି ମୁଁ ବହୁତ୍ ଗର୍ବ କରେ। ମର ଆଚ୍ଛା ମର ଗାଁ ମୋ ପାଇଁ ଅତ୍ୟନ୍ତ ପ୍ରିୟ।
ହଁ ସମସ୍ତଙ୍କୁ।
ଏବେ ପାଣି ପାଗ ବର୍ଷା ଏବେ ଯୋଉ ସବୁ ମାନେ ଏବେ ଆକ୍ଚୁଆଲ ରେ ଋତୁଟା ଯାହା ଅଛି ମାନେ ଏହା ପୁରା ପ୍ରାକୃତିକ ସୌନ୍ଦର୍ଯ୍ୟତା ଖାଲି ଦେଖା ଯାଉଚି। ନା ସବୁଠୁ ସବୁଠୁ ସାନ ହଉଚି ଚାରି ପା ଆମର ଚାରି ପାଖରେ ପୁରା ସେ ଯୋଉ କ୍ଷେତ ଏସବୁ ପୁରା ସବୁଜ ଧାନ କ୍ଷେତ ହେଇଚି ବହୁତ୍ ସୁନ୍ଦର ଦେଖା ଯାଉଚି।
ଆଚ୍ଛା ଏତେ ସୁନ୍ଦର? ଏତେ ସୁନ୍ଦର ଯଦି ମତେ ମନ ହେଲାଣି ଯିବା ପାଇଁ ଗାଁକୁ ଟିକେ ଡାକ ଆମକୁ।
ଆସନ୍ତୁ। ଆମର ଗାଁ ବୁଲିକି ଯାଆନ୍ତୁ। ଆମର ଗାଁ ର ଲୋକମାନେେ ବି ବହୁତ୍ ଭଲ। ମୁଁ ସବୁ ପରିଶ୍ରମ ମାନେ ଆମ ଗାଁ ର ଲୋକମାନେ ସବୁ ପରିଶ୍ରମ କରିକି କଣ ସବୁ ନିଜର ଚନ୍ତି। ଆଉ ସେମାନଙ୍କର ଉମ୍ ସବୁ ଖ ସୁଖ ଦୁଃଖ ପରସ୍ପର ସାହାଯ୍ୟ କରନ୍ତି। ଆଉ ସବୁ ଜାଗାରେ ନିଜର ମାନେ ଆମ ସହ ଠିଆ ହୁଅନ୍ତି।
ଆଚ୍ଛା ଆଚ୍ଛା ତାହେଲେ ମୁଁ ଭାବୁଚି ତୁମ ଗାଁ ଟା ବହୁତ୍ ସୁନ୍ଦର ଲାଗୁଥିବ। ମତେ ତ ନିହାତି ଦିନେ ଉ ଯିବାକୁ ହବ।
ଆପଣଙ୍କୁ ବି ବହୁତ୍ ଭଲ୍ ଲାଗିବ।
ଅଁ ହଁ ହଁ ବହୁତ୍ ବଢିଆ ଗାଁ ର ଅନୁଭୂତି। ମୁଁ ବି ଜାଣିପାରୁଛି କାରଣ ମୁଁ ମଧ୍ୟ ଏକ ଗାଁ ରୁ ହିଁ ଆସିଛି। ଏବେ ସିନା ମୁଁ ଅଛି ଅବଶ୍ୟ ସହରରେ ଅଛି। ଉଁ ମୋର ପାଠ ପଢା ପଢିଟା ଚାଲିଛି ମୁଁ ପଢାପଢି କରୁଚି ତ ମୁଁ ବି ଗାଁକୁ ବହୁତ୍ ମନେ ପୋକଉଛି। ଆଉ ଯେବେ ମତେ ଅବସର ବା ସମୟ ମିଳେ ନିଶ୍ଚିତ ଭାବରେ ମୁଁ ମୋ ଗାଁକୁ ଯିବି। ଆଉ ଗାଁ ର ଏଇ ମନୋରମ ପ୍ରାକୃତିକ ଦୃଶ୍ୟକୁ ଏହି ସମୟରେ ହିଁ ଆମେ ଭଲ ଭାବେ ପୁରା ପାଖରୁ ଅନୁଭବ କରିବା ଦେଖିପାରିବା।
ହ ହ ହଁ
ଆଉ ଗାଁ ର ଆମର ସବୁ ମାନେ ଅଧିକାଂଶ ଲୋକ ଆମର ଗାଁର ସବୁ କୃଷି କାର୍ଯ୍ୟ କରନ୍ତି।
ଆଚ୍ଛା ଆଚ୍ଛା।
ହ ହୁଁ।
ହେଲେ ମତେ କହିବେ କି ପ୍ରଧାନ କୃ ମାନେ ମୁଖ୍ୟ ଉ ଚାଷ କଣ ସେ ଫସଲ କରନ୍ତି ଗାଁରେ ସ ସବୁ?
ହୁଁ ହଁ ଜାଣି ଲିଣି ଆଉ କିଛି ଆମର ମାନେ ଉଁ ମୁଖ୍ୟ ଚାଷ ହଉଛି ମୁଁ ଯେତିକି ଜାଣିଛି ଆମ ପାଇଁ ସବୁଠୁ ବଡ଼ ହଉଛି ଚାଉଳ
ହଁ ସ ସେଟା ତ ନିଶ୍ଚିତ।
ଆ ଚାଉଳ ନଥିଲେ ଆମର ତ ବଞ୍ଚିବା ଟା ବି ବହୁତ କଷ୍ଟ। ଆଉ ସେ ସବୁ ଆଜ୍ଞା ଆଜ୍ଞା ଆଉ ସେ ସବୁ କେତେ କଷ୍ଟରେ ମାନେ। ଆ ଚାଷୀ ମାନେ ସେ ସବୁ କେତେ କଷ୍ଟରେ କେ କରୁଛନ୍ତି ଏସବୁ। ଗୋଟେ ଚାଷୀ ହିଁ ଜାଣିଛି ତାର ଇଏ କଥାଟା।
ହଁ ହଁ ହଁ। ତା ଛଡା ଧାନ କୁ ଛାଡିଦେଲେ ଯେମିତି କି ପନିପରିବା ସେମିତି କିଛି ହୁଏନି କି।
ହଁ ମାନେ ଚାଷୀ ବି ତ ଏମିତି ଯ ଚା ସି ଜୀବନ ବି ସଳ ରା ସଂଘର୍ଷ। ମାନେ ସେ ବହୁତ ସରଳତା ତାକୁ।
ହୁଁ ହୁଁ ହୁଁ ହଁ।
ନାଇ ସେମାନେ ଖରା ବର୍ଷା କାକର। କିଛି ବି ଖାତିରି ନ କରିକି। ଦିନ ସାରା ମାଟି ସହିତ ସଂଘର୍ଷ କରନ୍ତି ସେମାନେ।
ହୁଁ ହୁଁ ହୁଁ।
ହୁଁ।
ଆପଣ କେବେ ଚାଷ କାର୍ଯ୍ୟରେ ସାହାଯ୍ୟ କରିଛନ୍ତି ଘର ଆ ପୁରିବାର ଲୋକଙ୍କୁ।
ହ। ମୁଁ ଦେଖିଥିଲି ଦେଖିଥିଲ ମୁ ବହୁତ ଖିସି ନୁହେଁ ମୋର ଏବେ ତ ସେମିତି କିଛି ବୟସ ଆସିନି ଯେ ମୁଁ ଚାଷ କାମରେ କିଛି। ଅ ସାହାଯ୍ୟ କରିବି ହେଲେ ମାନେ ମୁଁ ଦେଖିକି ଏତେ ଖୁସି ହୁଏ ଯେ। ମୋର ଜୀବନରେ ବି ଗୋଟେ। ଅଛି ଯେ ନାଇଁ ମୁଁ ବଡ ହେଲା ପରେ ମୁଁ ସେ ସାହାଯ୍ୟ ଟା କରିବି। ଆଉ ମୁଁ ବି ଏଇ ଜିନିଷ ଟା କରିବି।
ଏବେ ଆପଣଙ୍କର ବୟସ କେତେ କି ବର୍ତ୍ତମାନ?
ହୁଁ। ହଁ ହୁଁ। ହଁ। ହୁଁ। ହଁ ଅଠର ବୟସ ବୟସ ଅଠର। ଆଜ୍ଞା ଆଜ୍ଞା ପାଠ ପଢୁଛି।
ଅଠର।
ହୁଁ ହୁଁ। ମୁଁ ଆପଣଙ୍କ ଗାଁ ବିଷୟରେ କିଛି କୁହନ୍ତୁ।
ମୋ ଗାଁ ବିଷୟରେ କିଛି କହିବି କହିବି କହୁଚ।
ହୁଁ।
ଆପଣଙ୍କର ଟିକେ କଥା ଟା ଟିକେ ସ୍ପଷ୍ଟ ଶୁଣି ପାରୁନି ତ।
ଆଜ୍ଞା ଆଜ୍ଞା ମୁଁ ଆପଣଙ୍କ ଗାଁ ବିଷୟ ରେ ବି ପଚାରୁଛି।
ମୁଁ ମୋ ଗାଁ ବିଷୟରେ କହିବି ବଟ୍ ମୋ କଥା ଶୁଣି ପାରୁଛ ନା ଆପଣ।
ଆଜ୍ଞା ଆଜ୍ଞାୁ ଶୁଣି ପାରୁଛି।
ଠିକ୍ ଅଛି। ଉଁ ଯଦି ମୁଁ କହିବି ଉଁ ମୋ ଗାଁ ଯୋଉଟା କି ଗୋଟେ ପୁରା ମାନେ ପ୍ରକୃତିର ମଝିରେ। ଜଙ୍ଗଲ ମଝିରେ ଆମ ଗାଁ ଟା ଅଛି।
ଆଉ ସେ ପ୍ରକୃତିରେ ତ ମଜା ନବା ହିଁ ସବୁଠାରୁ ବଡ। ପାନ୍ତି ତାହେଲେ ସକାଳୁ ସକାଳୁ ଯୋଉ ଉଠିଲା ପରେ ଯୋଉ ଉଁ କୋଇଲି ମାନଙ୍କର କୁହୁ କୁହୁ କୁକୁଡା ଡାକ। ଆଉ ଗଛ ପବନ ମାନେ ପୁରା ପ୍ରାକୃତିକ ପୁରା ଲାଗେ ପୁରା ଶାନ୍ତି ଲାଗେ ଯେ ନାଇଁ ଗାଁରେ ହିଁ ଆତ୍ମା ଆମର ଜୀବନ କାଟିଦବା କିଛି ସହର କିଛି ଦରକାର ନାହିଁ ଆମକୁ। ସେମତି ଆମେ ମାନେ ପୁରା ପଳେଇ ଆସୁ ଆମର ମୁଣ୍ଡକୁ ଚିନ୍ତାଧାରା ମାନେ ପୁରା କେମିତି ହେଇଯାଏ।
ହଁ ହଁ ବେଳେ ବେଳେ ମତେ ତ ଲାଗେ ଆମର ଆବଶ୍ୟକ ତା ବିି କଣ ଅଛି ସହରକୁ ଆସିବାକୁ ତ ଏଇଆ ଗୋଟେ କାରଣ ଯେ ଆମକୁ ହଁ କିଛି ଉଚ୍ଚ ତର ଶିକ୍ଷା ପାଇଁ ହଁ କିଛି ଆମର ଗୋଟେ ବୃତ୍ତି ପାଇଁକା ହଉ କି କିମ୍ବା ଆମର ଉଚ୍ଚତର ଜ୍ଞାନ ପାଇଁ ଆହରଣ ଶିକ୍ଷା ପାଇଁ ଆମେ ଆସୁଛୁ। କିନ୍ତୁ ମତେ ବି ଏକ ପ୍ରକାର ସହରକୁ ଆସିଲା ପରେ ଏତେ ମହଙ୍ଗା ପ୍ରତ୍ୟକ ଜିନିଷ ର ଦର ଦାମ ବହୁତ ବଢି ଯାଉଛି ଆଉ ଏଠି ଉଁ ଯାହା ବି ତମେ ଖାଇବ ମାନେ ଖାଇବା ବି ରୁଚିକର ଅବଶ୍ୟ ଆମକୁ ପାଟିକୁ ସ୍ଵାଦ ଲାଗେ କିନ୍ତୁ ଦେହ ପାଇଁ ଭଲ ନାହିଁ। ଆଉ ଯାହାବି ଆମେ ଏଇ ବଜାରରେ ଏବେ ଆମେ କି ପନିପରିବା କିଣୁ ତାହା ସବୁ ରାସାୟନିକ ଭାବେ ଚାଷ କରାଯାଇଥିବ କିନ୍ତୁ ଗାଁ ରେ ସେମିତି ନୁହେଁ ତ ଆମର ମଧ୍ୟ ଜ ଭଲରେ ଉଁ
ନିଜର ଗାଁ ର ଖାଇଥିଲ ମାନେ ଆଜ୍ଞା ଆଜ୍ଞା।
ଆମ ଗାଁ ଚତୁରପାର୍ଶ୍ୱ ରେ ପାହାଡ ଘେରିକି ଅଛି ସତେ ଯେମିତି ସେଟା ଆମ ଗାଁ ର ପରିସୀମାକୁ ନିର୍ଦ୍ଧାରିତ କରୁଛି। ତ ଆମର ସେ ଭିତରୁ ପାଖାପାଖି ତିରିଶି ଟା ପରିବାର ରହୁଛନ୍ତି ସମସ୍ତ ପରିବାର ଆମ ର ଆଦିବାସୀ ପରିବାର ଲୋକ।
ଆମର ସହ ଉଁ ଉଁ ଯିବେ ପଚାଶ ଉଁ ଷାଠିଏ ଏମିତି ଆମର ପରିବାର ଆଉ ସବୁ ଖାଲି ଗାଁ ଲୋକ ନୁହଁ, ସବୁ ଆମର ନିଜର ପରିବାର ଲୋକ ମାମା, ଦାଦା, ଖୁଡି ଏମିତି ସବୁ ନିଜ ନିଜ ତି ନିଜ ନିଜ ଲୋକମାନେ କେବଳ ଅଛନ୍ତି।
ହୁଁ- ହୁଁ- ହୁଁ ଆମର ମଧ୍ୟ ସେଇଭଳିଆ। ଆମ ନିଜ ବଂଶ, ତଥା ସାହି ଭାଇ ପଡିଶା ଏହି ଏଇଭଳିଆ ଆମେ ସମସ୍ତେ ମିଳିମିଶିକି ରହୁଛୁ, ପ୍ରତ୍ୟେକ କାମ କାର୍ଯ୍ୟ ଏବେ ତ ମୁଁ ସପ୍ତାହଟେ ତଳେ ଗାଁକୁ ଯାଇକି ଆସିି ଥିଲି, ସମସ୍ତେ ହଳ କାମରେ ଚାଷ କାମରେ ବ୍ୟସ୍ ତ ଥିଲେ, କିଏ ଏ ପୁରା ବାଡରେ କଣ ତାଙ୍କ ନିଜ ନିଜ ବାଡରେ କେତେ କଣ ପନିପରିବା ଲଗଉଥିଲେ, କିଏ ପୁରା ତଳି ପକଉଥିଲେ, କିଏ ବାଡ ଦଉଥିଲେ। ବିଭିନ୍ନ କାର୍ମରେ ପୁରା ବ୍ୟସ୍ତ ଅଛନ୍ତି ଗାଁରେ।
ହୁଁ- ହୁ। ଆଚ୍ଛା
ଆପଣ ୟାର ଭିତରେ କେବେ ଗାଁକୁ ଯାଇଛନ୍ତି?
ମୁଁ ଗାଁରେ ହିଁ ରହୁଛି।
ଏବେ ମଧ୍ୟ ଗାଁ ରେ?
ଗାଁରେ ହିଁ ରହିଛି, ଆଉ ଗାଁରେ ଯୋଉ ଶାନ୍ତି ଟା ମିଳୁଛି ଗାଁରେ ଯାହା ମୁଁ ଅନୁଭବ କରିପାରୁଛି, ସେ ସବୁ ଆଉ କାହିଁ ସହରରେ କାହିଁ କୋଉଠି ପାଇବି?
ନାଁ - ନାଁ ମିଳିବନି ବି ସହରରେ।
ଆ ଯା ହଉଛି ହଉ ଆମ କାମ ଆଗ ସେ ଫ ବାପା, ମା, ଦାଦା, ଖୁଡ଼ି ଯେତିକି ସବୁ ନିଜର ତା ଠୁ ବଡ଼ ଶାନ୍ତି ଆଉ କୋଉଠି ଆପଣ ନିଜେ କୁହନ୍ତୁ?
ହଁ ଗାଁ ପରିବେଶ ହିଁ ନିଜକୁ ନିଜର ଭଳିଆ ଅନୁଭବ ଦବ। ଏବଂ ଯୋଉଠାରେ କି ଆମକୁ ମାନେ ପ୍ରତ୍ୟେକ ତାର ଗାଁର ପ୍ରତ୍ୟେକ ସମୟ ବା ପ୍ରତ୍ୟେକ ଲୋକ ପ୍ରତ୍ୟେକ ଜାଗା ଆମକୁ ବହୁତ ନିଜର ନିଜର ଅନୁଭବ ହବ, ଆଉ ସହରରେ କାହିଁ ସେଟା?
କଥା ହେଇ କି ବହୁତ ଖୁସି ଲାଗିଲା। ଧନ୍ୟବାଦ ସାର୍।
ମତେ ବି ଖୁସି ଲାଗିଲା ଆପଣଙ୍କ ସହ କଥା ହୋଇ।
ହୁଁ - ହୁଁ -ମୁଁ ବା
ହଉ ଠିକ୍ ଅଛି ରହୁଛି ଆଜ୍ଞା।
ହୁଁ - ହୁଁ।